ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମ୍ୟାଡ଼ାମ କଣ କରୁଥିଲେ?
ଏଇଠି ରୋଷେଇ ସରିଲା ଖାଇନୁ ବସଛୁ ଗୋଟେ ହେଲେ ଖାଇବୁ ଆଉ।
ଆଉ ଏ ବର୍ଷା ହଉଛି ଆପଣଙ୍କ ସାଡେ?
ହଁ ହଁ ବର୍ଷା ଆଜି ଦିନ ମାନ ମୁୂଷଳ ଧାରାରେ ବର୍ଷା ଯୋଉ ଓଡିଆରେ ଗୋଟେ ଥିଲା ମୂଷଳ ଧାରାରେ ବର୍ଷା ସେଇଭଳିଆ ବର୍ଷା ହଉଛି ବର୍ଷା ଟିକେ କମୁଛି। ପୁଣି ବର୍ଷା ଟା ହଉଛି କିନ୍ତୁ ବର୍ଷା ଟା ଛାଡୁନି ଲାଗି ରହିଛି ପୁରା।
ହଁ ବହୁତ ଆଜି ବାହାରକୁ ବି ଲୋକ କେହି ବାହାରି ପାରୁନାହାନ୍ତି ଟିକେ ସକାଳୁ ବର୍ଷା ଯେ ମୁଁ ତ ଇଣ୍ଟରଭିୟୁ ପାଇଁ ବି ଯାଇପାରୁନି।
ଥିପାଇଁ ପଡୁଛି ପିଲାମାନେ ସ୍କୁଲ କଲେଜ କିଏ କେମିତି ଯିବ ସବୁ ଯାଉଛନ୍ତି ଆଉଛନ୍ତି ଆ ରେନିକୋଟ ପିନ୍ଧିକି ସବୁ ବର୍ଷାତି ପିନ୍ଧି ସବୁ ଯିବା ଆସିବା କରୁଛନ୍ତି ଆଉ ମୁଁ ଏଇଠି ସବୁ ଦେଖୁଛି ମୁଁ କହିଲି କେତ ତେ ଅ ଆଁ ବର୍ଷା ଦିନ ଟା ବର୍ଷା ଋତୁଗତ ଲୋକ ଲୋକ ଅନେଇକି ବସିଥିଲେ କିନ୍ତୁ ଏମିତି ଲଗାତାର ବର୍ଷା ଟା ଲାଗି ରହିଛି ଗଲା ଆଉ। ଛଅ ତାରିଖ ପର୍ଯ୍ୟନ୍ତ କଣ ହବ ବୋଲି
ସକାଳୁ ସକାଳୁ ଉ ସନ୍ଧ୍ୟା ଛଅଟା ଯାଏ?
ନାଇଁ ନାଇଁ ଛଅ ତାରିଖ ପର୍ଯ୍ୟନ୍ତ ହବ ଲଗ ଲଘୁଚାପ ବର୍ଷା କୁଆଡେ ଛଅ ତାରିଖ ପର୍ଯ୍ୟନ୍ତ ହବ ଆଉ ନ୍ୟୁଜରେ କହୁଛି।
ଆଛା ଇ ମୁଁ ସେଥିପାଇଁ ଦେଖୁଛି ଆଜି ଦିନ ଯାକ ବର୍ଷା ମୁଁ କୁଆଡେ ବାହାରକୁ ବି ଯାଇ ପାରୁନି କି ମୁଁ ଇଣ୍ଟରଭ୍ୟୁ ପାଇଁ ବି ଯାଇପାରୁନି। ବସିଛି ଏବେ ଭାବିଲି କଥା ହେଇଯିବି ଆଉ ରୋଷେଇ କଣ କରୁଛନ୍ତି?
ରୋଷେଇ କରୁଛି ଆଳୁ ପୋସ୍ତକ ଭଜା ଗୋଟେ କରିଛି ପୋସ୍ତକ ଦେଖକି ଆଳୁ ଭାଜିଛି। ଆଉ କୋଳଥ ଡାଲି କରିଛି। ଆଉ ଶାଗ ଥିଲା ସୁନୁ ସୁୁନିଆ ଶାଗ ତାକ କୁ ଟିକେ ରସଣ ଛେଚା ଦେଇକି ତାକୁ ସୁନସୁନିଆ ଶାଗ କରିଛି। ଆଉ ପାମ୍ପଡ ସେକି ଦେଇଛି।
ସୁନସୁନିଆ ଶାଗ କଣ ଆଳୁ ପୁସ୍ତକ।
ନାଇଁ ଆ ହଁ ଆଳୁ ଟାକୁ ସରୁ ସରୁ କାଟିକି ପୋସ୍ତକ ଦେଇକି ଭାଜିଛି।
ପୋସ୍ତକ ଟ ଦେଇକି କେମିତି ଦ୍ଭାଜିଲେ ତା ରେସିପି ଜାଣିଛନ୍ତି କହିବେ?
ଆଳୁ ଟା ଯେମିତି ନର୍ମାଲ ପିଆଜ ଦେଇକି ଆମେ ଉଁ କା ଦେଦ୍ଭାଜୁଏଇ ଆଳୁ ଟାକୁ ପୁରା ପତଲା ପତଲା କାଟିଦେବେ ପୁରା ଚୋପା ଛାଡି ପତଳା ପତଳା ଯେମିତି କଟରେ କାଟିଲେ ଆହୁରି ଭଲ ମୁଁତ କଟ କଟରେ କାଟେନି ପନିକିରେ ବି ପତଳା ପତଳା କାଟି ଦେଇେକି ତାକୁ ପରିଷ୍କାର ଦି ତିନିଥର କେ ଧୋଇ ଦିଏ ପୁରା ତାର ଧଳା ଅଂଶ ଆସ ସିଲା ପର୍ଯ୍ୟନ୍ତ ଧୋଇଦେବି ଆଉ ପାଣି ନ ଦେଇକି ଟିକ୍ ଟିକେ ତେଲରେ ଲୁଣ ହଳଦୀ ପକେଇ ଦେଇ କି ସୋରିଷ ଫୁଟେଇ କି ପାଣି ଦବାନି ଘୋଡେଇ ଦେଲେ। ସେ ଯେହେତୁ ଏତେ ପତଳା କଟା ହେଇଥିବ। ସେ ପୁରା ସିଝିଯିବ, ସେ ସିଝିଗଲା ପରେ ହା ହାଇ ଫ୍ଲେମ ରେ ପୋସ୍ତକ ତା ଉପରେ ଛିଞ୍ଚି ଦେବେ ଆଉ ପୋସ୍ତକ ଛିଞ୍ଚିକି ପୁରା ଖଡ଼ ଖଡ ଖଡ଼ ହବ ନା ଆଳୁ ଟା ପକେଇଲେ ଯେମିତି ଶୁଭୁଥିବ। ସେ ଭଜା ଟା ଟିକେ କ୍ରିସ୍ପି କ୍ରିସ୍ପି ଲାଗେ ଭଲ ଲାଗେ।
ପୋସ୍ତକ କଣ ମାନେ କିଛି ଗୋଟେ ପେଷ୍ଟା ୟା ଫିର ପାଉଡର।
ପୋସ୍ତକ ମସଲାର ଗୋଟେ ଜାତୀୟ ଜିନିଷ ଯେମତି ଡାଲଚିନ୍ ପୋସ୍ତକ ଜାଣିନ ପୋ ପସ୍ତକ ଗୋଟେ ଜିରା ଧନିଆ ପୋସ୍ତକ ଏ ଯୋଉ ଡାଲଚିନି ଗୁଜୁରାତି। ମସଲା ଭିତରୁ ପୋସ୍ତକର ଗୋଟେ ମଧ୍ୟ ଗୋଟେ ମସଲା ସେ।
ଆଛା, ତାକୁ ପକେଇକି ଭାଜିଥିଲେ।
ହୁଁ ହୁଁ।
ଓହୋ ଆଉ ସକାଳେ କଁ କରିଥିଲେ?
ଏଁ ସକାଳୁ ତ ଉଠିକି ଘରର ଯାବତୀୟ କାମ ଯେହେତୁ ଗୋଟେ ମୋ ଗୃହିଣୀ। ଘରର ଯାବତୀୟ କାମ ସାରି ଗାଧେଇ ପାଧେଇ ଠାକୁର ପୂଜା କରି ଭାଗବତ ପଢି। ଆଉ ଚାହା ଜଳଖିଆ ସମ ସ୍ତିଙ୍କି ଦେଇ ଆଉ ନିଜେ ଖାଇକି ମଧ୍ୟ ବସିଲି, ବସ ଟିକେ ଟିକେ ସେଠି ଅଳ୍ପ ଟିକେ ସିଲେଇ କାମ ଥିଲା ତାକୁ କରି। ରୋଷେଇ ରେ ଲାଗିଲି ରୋଷେଇ ସାରିକି ଏଠି ବସିଛି। ଉଁ
ମୁଁ କହିଲି ଆପଣ ସିଲେଇ ଜାଣନ୍ତି?
ସିଲେଇ ଯଦିଓ ଜାଣେ ଆଖିଟା ଟିକେ ଭଲ ନୁହଁ ନାହିଁ ଆଖିର ମାନେ ପାୱାର ଟିକେ କମି ଯାଉଛି ପାୱାର କମି ଯାଉଛି କଣ ଆଖିର ଖରାପ ଟିକେ ଅଛି ଆଖିର ଇଣ୍ଟରନାଲ। ପ୍ରୋବ୍ଲେମ ଟିକେ ଅଛି ସେ ତେଣୁ ଆଖି ପାଇଁ ଏତେ ପ୍ରେସର ଦଉନି ଏମିତି ଏଁ। ସିଲା ସିଲି ଟିକେ ଯୋଟା ଚିରି ଫାଟିଗଲା ଟିକେ ସିଲା ସିଲି କରିଦିଏ। ତାକୁ ଟିକେ କରିଦେଇକି ଆଉ ରୋଷେଇ କଲି ରୋଷେଇ ସାରିକି ଏଠି ଏଇନେ ବସିଛି ଆଉ।
ଆପଣଙ୍କୁ କଣ ଜଣା ସିଲେଇରେ ମାନେ ଅଛି। କିଛି ବନେଇବା
ନାଇଁ ମୁଁ ସିଲେଇ ଆଗ ଆଗୁରୁ ଯେତେବେଳେ କରୁଥିଲେ ସେତେବେଳେ ସବୁ କରୁଥିଲି ଏବେ ତ ଆଉ ସିଲେଇ ଛାଡି ସାରିଛି। ଯୋଉଟା ଚିରିଗଲା କୋଉଟା ଖୋଲି ଗଲା କୋଉଟା ଡବଲ ସିଲେଇ ଏମିତି କରିଦଉଛି ନହେଲେ ଆଉ ସିଲେ ହୁକ ଫୁ କ କାଜ ବୋତାମ ଏମିତି ସବୁ ଟିକେ କରିଦଉଛି ନହେଲେ ଆଉ ସିଲେଇ ଏମିତି ଗୋଟେ ରେଗୁଲାର। ସିଲେଇଆ ପରିକା ମୁଁ ସିଲେଇ କରୁନି।
ଆଜ୍ଞା, ସକାଳେ କଣ ବନେଇଥିଲେ ଖାଇବାକୁ।
ଖାଇବାରେ କାଲିର ବାସି ରୁଟି ଥିଲା ଦହି ଆଉ କା କାଙ୍କଡ ଆଳୁ ପୋଟଳ ଭଜା ଲଗେଇ ସେ ଖାଇଆ ହେଇଥିଲା।
ଆଛା। ଏବେ ତାହେଲେ ଲଞ୍ଚ ରେଡି ହେଇ ସାରିଲାଣି।
ହଁ ହଁ ମଧ୍ୟାହ୍ନ ଭୋଜନ ରେଡି ହେଇଗଲାଣି। ଓଡିଆରେ କଥା ହବ।
ଆଜ୍ଞା।
ଇଂଲିଶ ଯେତେ କମ ବ୍ୟବହାର କରିବ।
କଥା ହେଲା ସମୟରେ ବୋଧେ ଟିକେ ଟିକେ କେତେବେଳେ ଆସି ଯାଉଛି, ନହେଲେ ମୁଁ ଟ୍ରାଏ କରୁଛି। ଚି ଯୋଉ ଚେଷ୍ଟା କରୁଛି କି ଓଡିଆରେ କଥା ହେବା ପାଇଁ।
ହଁ ହଁ ସେ କ ସେ କିନ୍ତୁ ଓଡିଆରେ କହିବା ଆମ କଲ ଟା ରେକର୍ଡ ହଉଛି ନା ଓଡିଆ ଟା।
ଆଜ୍ଞା। ଆଉ ଆପଣ କୁହନ୍ତୁ କିଛି?
କଣ ହେଲା?
ହେଲେ ଆପଣ ଆଉ କିଛି କୁହନ୍ତୁ ଇଆପରେ ମତେ କିଛି ପ୍ରଶ୍ନ କରନ୍ତୁ।
ହଁ ପ୍ରଶ୍ନତ ସଖାଳର କଣ ନିତ୍ୟକର୍ମ କର ସେମତି ସଖାଳରୁ ଦିନଟା କେମତି ଆରମ୍ଭ ହୋଇଚି ଦିନ ଚର୍ଯ୍ୟା ଟା କେମିତିରେ ଯାଉଛି?
ଅ ମୋର ସକାଳ ମୁଁ ଆଜି ଯେହେତୁ ମୋର ଗୋଟେ। ଚୁ ପଟିଆ ଆଡେ ଯିବାର ଥିଲା ଇଣ୍ଟରଭ୍ୟୁ ପାଇଁ ତ। ମୁଁ ଉଠି ଯାଇଥିଲି ଜଲ୍ଦି ହେଲେ ଭାଗ୍ୟବଶତ ସକାଳୁ ଏପର୍ଯ୍ୟନ୍ତ ହିଁ ବର୍ଷା ଲାଗି। ଇ ଅଛି ତ ନା ମୋର। ସମୟ ସ ଅନୁସାରେ ମୁଁ ଯାଇ ପହଞ୍ଚି ପାରିବି ଆଉ ଫେରେ ମୁଁତେ ବହୁତ ଲାଗିବ ସମୟ କି। ତିିକେ ଭିତେରେ ମତେ ପହଞ୍ଚିବାର ଅଛି ସେ ଜାଗାରେ। ତ ମୁଁ ସକାଳୁ ଉଠି ଯାଇକି ବାହାରି ପଡିଥିଲି ବହୁତ ଜଲ୍ଦି ବାହାରି ପଡିଥିଲି ନଅଟା ଭିତରେ ଯେହେତୁ ହେଠି ଏଗାର। ଟାରୁ ଆରମ୍ଭ ଥିଲା ତ ମୁଁ ନଅଟା ଭିତରେ ବାହାରି ଯାଇଥିଲି କିନ୍ତୁ ବାହାରି। କି ଘରେ ହିଁ ବୁଲୁଛି ଏପଟ ସେପଟ ହେଇକି କି ମୁଁ କେତେବେଳେ ବର୍ଷ ଛାଡିଲେ ଯିବି। ବହୁତ ବାଟ ବି ହେଇଯାଉଛି ଘରଠୁ ପଟିଆ। ତ ମମି ମର ବନେଇଥିଲେ ବ୍ରେକ୍ଫାଷ୍ଟ୍ ମଁ ଯୋଉ। ଖାଇବା ବନେଇଥିଲେ ସକାଳର। ସୁଜିକୁ ଉ ଉପମା ବନେଇଥିଲେ କୋବି ଆଉ ଗାଜର ପକେଇକି। ତାକୁ ଖାଇକି ବସିଛି ସ କାଳୁ ବହୁତ୍ ଜୋରେ ହଁ ହଉଛି। ବର୍ଷା ତ ମୁଁ ଯାଇପାରୁନି ଆଉ କୁଆଡେ ବାହାରୁକୁ ଏବେ ଯେହେତୁ ଟିକେ ଛାଡିଥିଲା ବୋଲି ଆସି। ହେଲେ ପାଖ ବ୍ୟାଙ୍କ୍ କୁ। ସେଥିରେ ବି ମୁଁ ଫର୍ମାଲ୍ ଯୋଉଟା ଇଅ ଯାଇଥାନ୍ତି ପିନ୍ଧିକି ଇଣ୍ଟରଭ୍ୟୁ ପାଇଁ ସେ ଡ୍ରେସ୍। ଫିର୍ ବି ମୁଁ ଓଦା ହେଇଯାଇଚି ଆସିକି ମୋ ମାମୁଁଙ୍କ ଘରେ ବସିଚି ଏବେ। ମୁଁ ଭାବିଲି ମ୍ୟାଡାମକୁ ପଚାରି ଦିଏ କି ଅଛନ୍ତି ଯଦି ମୁଁ। ଫାଙ୍କା ତାହେଲେ ତମ ସାଙ୍ଗରେ କଥା ହେଇଯିବି।
ହୁଁ ହଁ କେଇଟା ଟ୍ୟାକ୍ସ କମ୍ପ୍ଲିଟ ହେଲାଣି?
ମୋର କାଲି ମାତ୍ର ତିନୋଟି। ହେଇଥିଲା।
ଆଚ୍ଛା।
କିଛି ରହି ସାଠିଫିକେଟ କାଢିବାରେ ଲାଗିଗଲା ମୁଁ ରାତିରେ ଆଉ କିଛି। କଲ କରିପାରିନି ଯାହା ଦିନରେ ଦି ତିନ ଜଣଙ୍କ ସାଙ୍ଗରେ କଥା ହେଇଥିଲି ତାପରେ ଉଁ ଆଜି। କଲେ ମୋର ଆଜି ସକାଳର। ଭାବିଲି ଇଣ୍ଟର୍ଭିୟୁ ଯିବି ତ ସେଡା ଆଉ ହେଇପାରିବନି ଯାଇକି ସମ୍ଭବ କି ମୁଁ କଥା ହେଇପାରିବି। ତାପରେ ଯେହେତୁ ସମୟ ଅନୁସାରେ ଗଲ୍ ଯାଇପାରିଲିନି ତ ମୁଁ ଭାବିଲି କଥା ହେଇଯିବା।
ହୁଁ ହୁଁ।
ହେଲୋ।
ହଁ ହଁ। ଏଇନେ ଖାଇନାହାନ୍ତି ଆଉ?
ନାହିଁ ଯାଇଛି ମୁଁ ଆମ ଘର ପାଖରୁ ଯେହତୁ ମୋ ମାମୁଙ୍କ ଘର ବହୁତ ପାଖ। ତ ମୁଁ ଘରୁ ଆସିଯାଇଛି ମାମୁଁଙ୍କ ଘରୁକୁ ସେଠିକି ବ୍ୟାଙ୍କ ବି ଅଛି ଯୋଉ। ଆସିକି ରହିଯାଇଛି ଆଉ ଖାଇନି ଘରୁକୁ ଗଲେ ଯାଇ ମାଆଙ୍କୁ ସହଜା ଖାଇବି ଆଉ। ମା ଯାହା ବନେଇଛନ୍ତି ମୁଁ ତ ଜାଣିନି ଆଜି କଣ ବନେଇଛନ୍ତି ଖାଲି ଭା ଭାତ ଡାଲି ଆଉ କିଛି ଗୋଟେ ଭଜା ଦେଖିଥିଲି ବନେଇଯାରେ। ବାକି ରୋଷେଇ କଣ ହେଇଛି ସମ୍ପୂର୍ଣ ଆବେ ମୁଁ ଜାଣିନି।
ଆଚ୍ଛା ହୁଁ ହୁଁ।
ପଚାରିବି।
ସେଆଡେ ବର୍ଷା ଏମତି ଲାଗି ରହୁଛି ତାହେଲେ?
ହଁ ସକାଳୁ ଲାଗିଯାଇଛି ମତଲବ୍ ଗୁଣ୍ଡି ଝାଡୁଛି ବର୍ଷା ସେଇଥିରେ ବି।
କୁ ବର୍ଷା ଆସୁ ଅ ଅଛି ଏବେ ବି ବର୍ଷା ମାନେ ଚାଲିଛି କିନ୍ତୁ ବର୍ଷାରେ କଣ କିଛି କରିବ ଗଛ ପଛ ଲଗେଇବା କି କଣ କରିବା। କିଛି ଚିନ୍ତା କରିଛ ନା ନାଇଁ?
ହଁ ମୋ ମାଆଙ୍କୁ ଗଛ ଲଗେଇବାକୁ ବହୁତ ବ ଭଲ ଲାଗେ ମୋ ମାମା ଅ ଲଗେଇଛନ୍ତି ବାଇରେ ତାଙ୍କର କାକୁଡି ମଞ୍ଜି, ଜହ୍ନି ମଞ୍ଜି। ଆଉ ଛଚିନ୍ଦ୍ରା ଲଗେଇଛନ୍ତି। ଅ ତାପରେ ଆମର ଶାଗ ଗଛ ବି ଲାଗେଇଆ ହେଇଛି ଯୋଉ ସଜନା ସାଗର ଯୋଉ ଡାହି ଥାଏ ତାକୁ ଲଗେଇଛନ୍ତି। ଆମ ବାଇରେ ଆଉ ଆମ୍ବ ଗଛ, ପିଜୁଳି, ଆତ ଏଇ ସବୁ ଲଗା ହେଇଛି। ଲଙ୍କା ଗଛ ଲଗେଇଆ ହେଇଛି ଛୋଟ ଛୋଟ ଲଙ୍କା।
ଆଚ୍ଛା।
ସେ ସବୁ ଗଛ ଲଗେଇବାକୁ ବହୁତ ଭଲ ଲାଗେନି ତ ତାଙ୍କୁ ସେ ଲ
ଏ ବର୍ଷାରେ ବି ଲଗେଇଦେଲେ ଗଛ ବଞ୍ଚିଯିବ ଗଛ ବି ଶୀଘ୍ର ବଢିବ ତାପରେ ବର ର୍ଷା ଦିନର ପନିପରିବା ବା କୁ କିଛି ଲଗେଇଲେ କିଛି ରୋଜଗାର ବି କରି ହେଇ ଜି ପାରିବ।
ହଁ ଯେହେତୁ ଆମର ଏଠି ହେଇଯାଏ ମାନେ ଆମର ଆଉ ମୁଁ ମୋ ମମ୍ମୀ ଏଠି କରିଦିଅନି ମାନେ ଆମର ଯେତେବେଳେ ଆ ଗଛରୁ ଅଧିକ ପରିମାଣ ହେଇଯାଏ ଫଳ ତ ଆମେ ନେଇକି ପାଖ ଦୋକାନରେ ଦେଇଦଉ। ମୁଁ ମାମୁଁ ଙ୍କ ଘରେ ବି ସେଇଆ ମୋ ଆଈ ବୋଉ। ଆଈଙ୍କୁ ଫସଲ କରିବାକୁ ବହୁତ ଭଲ ଲାଗେ ତ ସିଏ ତାଙ୍କ ବାଡିରେ ବହୁତ ସାରା ପନିପରିବା ଲଗେଇଥାନ୍ତି। ତାକୁ ଆଣିକି ଏମିତି ତାଙ୍କୁ ଭଲ ଯେ ସିଏ ନିଜେ ଖାଇବା ସହ ସାହିରେ ବାଣ୍ଟି ବି ଦିଅନ୍ତି। ଯେହେତୁ ଆମେ ସହର ଠୁ ଟିକେ ଆ ଚଡିତ ରହୁଛି ଆମର ଗାଁ ଟା। ତ ଏଇଠି ସୁବିଧା ହଉଛି ଏସବୁ ବନେଇବା କୁ
ଆଚ୍ଛା ଆଚ୍ଛା ହୁଁ।
ହଁ।
ଆଉ ଏଇନେ ଖିଆପିଆ ହେଇନି ନା?
ଆ ନାଇଁ ଏବେ ତ ମୁଁ ଆଉ ଖାଇନି ଯାହା ସକାଳେ ଖାଇଥିଲି ମମ୍ମୀ ବନେଇଥିଲେ ସେଇ ଅ ସାଢେ ନଅଟା ରୁ ଖାଇ ଦେଇଥି ସାଢେ ନଅଟାରେ ଯାହା ଖାଇଥିଲି। ଆଉ ବନେଇଥିଲେ ସୁଜି ଉପମା। ବହୁତ ଭଲ ବନାନ୍ତି ସେ ସେଇଆକୁ ଖାଇଥିଲି ମୁଁ। ତାପରେ ଏବେ ଆଉ ମଧ୍ୟାହ୍ନ ଭୋଜନ ତ ସରିବଣି ବୋଧେ ସେ ବନେଇ ସାରିବେଣି କାହିଁକି ନା ମୁଁ ଆସି ଆସିଲା ବେଳେ ଦେଖିଥିଲି ଯାହା ଅଳ୍ପ ତ ଗଲେ ମାଆ ଙ୍କ ସହ ଖାଇବି ଆଉ।
ହଉ ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ହଉ ରଖୁଛି ଜୟ ଜଗନ୍ନାଥ।